ଆଜ୍ଞା।
ମ୍ୟାଡ଼ାମ ନମସ୍କାରେ।
ସ୍କାର।
କଣ କରୁଛନ୍ତି?
ମୁଁ ଏଇଠି ଏଇଠି ଖାଇକି
ତମର ନେଟୱର୍କ ନାହିଁ ନା କଣ କ କଥା ଶୁଭୁ ନାଇଁ।
ଓହୋ ଶୁଭା ଯାଉନି ଆପଣଙ୍କୁ?
ହଁ ହଁ ଶୁବିଲା।
ଆଚ୍ଛା।
ଖାଇ ସାରିଲେଣି?
ହଁ ଖାଇ ସାରିଲିଣି।
ହଁ କଣ ଖାଇଥିଲା ଏବେ?
ଆଜି ଖାଇଥିଲି ଆଜି ଖାଇଥିଲି ରୁଟି ଖାଇଥିଲି ଉଁ ହୁଁ ଚିଙ୍ଗୁଡି ତରକାରୀ। ଏ ସନ୍ତୁଳା ହେଇଥିଲା ବାପା ବିରିୟାନୀ ଆଣିଥିଲେ।
ହେଲେ ଖାଇଛ ପୁରା ପେଟେ ଆଉ ନା?
ହଁ ସବୁ ଅଳ୍ପ ଅଳ୍ପ ଖାଇଛି ଆଉ ବିରିୟାନୀ ଟା ପଛରେ ଖାଇଲି ଏଗାରଟା ବେଳେ ଆ ସେ ସବୁ ଆଗରୁ ଖାଇଦେଇଥିଲି ନ ଟାରେ।
ଆଉ ଭାରିଲା ଠୁ ଖାଇଲା ଆଉ ନା ବାପା ଆଣିଲା ଠୁ।
ହଁ।
ହୁଁ ଘରେ ସମତେ ସୁ ସ୍ପେସାଲେ।
ଆଡେ ସମସ୍ତେ ରୋଷେଇ ସାରିଲେଣି ଆଉ।
କୃଷ୍ଣ ସନା ଦେଲା
ଆଜ୍ଞା?
ତୁମେ ଯେତେବଳେ ସୋଇ ନାହଁ।
ନାଇଁ ମୁଁ ଶୋଇ ନଥିଲି ଆଉ ଟିକେ ଲେଟ ରେ ଖାଇଲି ବୋଲି ଶୋଇ ନଥିଲି। ହୁଁ ନା ଘରେ ତ ସବୁ ଜଲଦି ଶୁଅନ୍ତି ତମ ଘରେ ସବୁ ସୋଇସାରିବେଣୀ?
ଆମ ଘରେ ହଁ ସମସ୍ତେ ଶୋଇ ସାରିଲେଣି। ଭାଇ ଆସିନଥିଲେ ଭାଇ ଆଇଲେ ଏଇନା ଖାଇକି ଶୋଇନାହାନ୍ତି ମୋବାଇଲ ଦେଖୁଛନ୍ତି ଆଉ।
ଆଚ୍ଛା।
ଆଉ କୁହନ୍ତୁ ଆପଣଙ୍କ ସବୁ କବର ଫବର ଦଉ। ଆପଣ ମତେ ପଚାରୁ ଥିଲେ ମଝିରେ ଥରେ ଯୋଉ କେମିତି ଖିଚିଡି ଟା ହୁଏ ନା?
ହଁ ଆଜ୍ଞା
ମୋ କହିପାରିବା ମାନେ କେତେ ପ୍ରସାଦ ରେ ହୁଏ କିଏ ପରିବା ପକେଇକି କରନ୍ତି କିଏ ମିଠା ଖିଚିଡି କରନ୍ତି ସେ ଆଉ କେମିତି ଆପଣ କୋଉ ଖେଚିଡି ଟା କହୁଛନ୍ତି ମିଠା ଯୋଉଟା ଖେଚିଡି ନା ଯୋଉଟା ଭେଜିଟେବୁଲ ସବୁ ପକେଇକି ପରିବା ପତ୍ର ପକେଇକି ସବୁ ଖେଚେଡି ହୁଏ।
ମୁଁ ମିଠା ଗୁଡ ଯୋଉଟା ପଡେ ମିଠା ଖେଚୋଡ଼ି ତା ସାଙ୍ଗରେ ମାନେ ଆ ପ୍ଲସ ଆମର ଛୁଙ୍କ ଦିଆ ହୁଏ
ସୁଧିଆ ଯେନା
ଏବେ ଛୁଙ୍କ ଦିଆ ହଉଛି ଭେଶୁଆ ପତ୍ର ପଡିକି ମାନେ ଆ ତ ଭେସୁଆ ପତ୍ର ପଡେ କିି ନାଇଁ କହିପାରିବିନି ଛୁଙ୍କ ଦିଆ ହଉଛି ଏବେ ଲଙ୍କା ଆଉ ଫୁଟଣ ପଡିକି ସବୁ ଘିହରେ ଛୁଙ୍କ ଦିଆ ହଉଛି ସେ ଟିକେ ଗୋଟେ ଅଲଗା ଟାଇପ ମାନେ ଅଲଗା ପ୍ରକାର ର ସ୍ଵାଦ ଲାଗୁଛି
ନା ଆମର ତ ଏମିତି କରାଯାଏ ଆମ ଘରେ ମୁଁ ଯୋଉଟା କରେ ସେଟା ଧର ପ୍ରେସର ରେ କରେ ହୁଁ ଯେତିକି ଚାଉଳ ନବା ତାର ଦି ଡବଲ ପାଣି ନବା ଯଦି ଗୋଟେ କପ୍ ଚାଉଳ ନବା ତାହେଲେ ଦି କପ୍ ପାଣି ନେଇକି ପ୍ରେସରରେ ଯୋଉ ବସାନ୍ତି ତାପରେ କାଜାକୁ ଯୋଉ ଆମେ ପକେଇବା କାଜୁ କିସମିସ ଆଉ ଯୋଉ ବାଦାମ ମଞ୍ଜି ଏ ତାକୁ ସେ ଆଗେ ଘିଅରେ ଭାଜି ଦିଏ ଭାଜି ଦେଇକି ତାପରେ ଚାଉଳକୁ ଘିଅରେ ଭାଜେ ପାଣି ଦିଏ ପାଣି ଦିଏ ଯଦି ଆମେ ମୁଗ ଜାଇ ଯଦି ପକେଇବା ପକେଇବା ନହେଲେ ନାହିଁ ଖାଲି ବି ମିଠା ମିଠା କାନିକା ଯୋଉ କୁହନ୍ତି ନହେଲେ ମୁଗ ଯାଇ ପକେଇକି ତାକୁ ଭଜା ହୁଏ। ଭାଜିିକି ନା ପାଣି ଦିଆଯାଏ ପାଣି ଦିଆ ଯାଇକି ତାପରେ ଯେତିକି ସବୁ ମାନେ ଭଜା ଯାଇଥାଏ କିସମିସ ହଉ ସେ କାଜୁ ହଉ ଅ ବାଦାମ ମଞ୍ଜି ତାକୁ ପକେଇକି ଅ ପ୍ରେସର ରେ ତି- ସିଟି ଗୋଟେ ହଉ ଦିଟା ହଉ ସେମିତି କରାଯାଏ ଆଉ ପରିବା ଯିଏ ପକେଇବ ସେମିତି ସବୁ ପକେଇକି ପରିବା ପକେଇକି ପ୍ରେସର୍ ଦେଇଦବ ସେମିତି କରାଯାଏ ଆଉ ଆପଣ କେମିତି କରନ୍ତି ସେ ଫୁଟା ଯୋଉ କହିଲେ ସେଟା କେମିତି କରାଯାଏ କହିଲେ?
ଯେମିତି ଆପଣ କହିଲେ ସେମିତି କରାଯାଏ ଏ ଆମର ଯେମିତି ନ ଆମ ଘରେ ଯେମିତିସେ ସବୁ ହୁଏ ଆଉ ମୁଁ ତ ପ୍ରାୟ ପ୍ରେସର ରେ କରେନି ହାଣ୍ଡିରେ ବି ଘରେ ମାନେ ମା ହାଣ୍ଡିରେ କରନ୍ତି
ହୁଁ
ଯଦି ଅଳ୍ପ କିଛି କରୁଥିବ ପ୍ରେସର୍ ରେ କରିଦବ ଯଦି ବହୁତ କିଛି କରିବ ହାଣ୍ଡିରେ କରିବ ଆଉ
ହାଣ୍ଡିରେ ହୁଏ ଯଦି ଅଧିକ ବହୁତ ହୁଏ ତା ହେଲେ ହାଣ୍ଡିରେ ହୁଏ ତେଲ ଧର ତେଜ ପତ୍ର ପଡିବ ଆଉ ଜିରା
ଆମର ବଡ ଓଷାରେ ହଁ ବଡ ଓଷାରେ ଆମର ହୁଏ ବହୁତ ପ୍ର - ଥରେ ଥରେ ବସ ବଡ ବଷାରେ ହୁଏ ଆମର ଭଲସେ।
ଆଜ୍ଞା।
ଆ ମୁଗ ଜାଇ ପଡେ ଆଉ ଅରୁଆ ଚାଉଳ ପୁରା ମାନେ ହାତରେ ପୋଛକିରି ହରେଇବ। ସେ ତ ଅଲଗା ଟାଇପ ର ସେ ସବୁ ସେ ସ୍ଵାଦ ଟିକେ ସେଦିନ ଟିକେ ଅ ମାନେ ଅ ମା ଅଧିକ ଭଲ ଲାଗେ।
ହ ସେ ଠାକୁରଙ୍କର ନାଁରେ ତିଆରି ହେଇଥାଏ ନା ସେ।
ହୁଁ ତା ଦେହରେ ତା ଦେହରେ ଗୁଆ ଘିଅ ପଡେ ଗୁଡ ପଡିବ। କ୍ଷୀର ପଡିବ ଏମିତି କିି ଉଁ ହ ଆମେ ଗୋଟେ ପତ୍ର ପଡେ ଆମ ଅନ୍ନପୂର୍ଣ୍ଣା ପତ୍ର ପଡିବ। ତେଜପତ୍ର ଆପଣ କହୁଥିଲେ ଏବେ ସେ କଖାରୁ ଆଳୁ। ହୁଁ ଆଉ ଏ ସବୁ କଦଳୀ ସବୁ ପଳେଇ।
ସେଦିନ ପୁରା ତ ଅମୃତଭଳି ଲାଗେ ଆଉ ହଲଦି ଗୁଣ୍ଡ ଲୁଣ।
ଫଳମୂଳ କେତେ ଭେରାଇଟିର ଯେ ଯାହାକୁ ଆସିଥିଲା ଆଉ ନାଇଁ କି। ଯେମିତିରେ ଆଉ ନା ମ। ଘରେ ବି ତ ସେଇଆ ମୁଁ ଯୋଉଟା କହିଲି ସେଟା କିନ୍ତୁ ମାନେ ହୁଏ।
ହଁ ହଁ ସେମିତି ତ ସମସ୍ତେ। ପ୍ରାୟ ଘରେ ଯୋଉ ବନାନ୍ତି ଯ ଯୋଉଦିନ ଡେଲି ଯୋଉମାନେ ବନାନ୍ତି ସେମିତି ବନାନ୍ତି।
ଆଉ କଣ କୁହ?
ଆମ୍ବ ହେଉନି ସେ ଛିପ ପକେଇଲେ ବି କହିବେ।
ହୁଁ।
ସିଏ ଗୋଟେ ୟୁନିକ୍ ମାନେ ବାହାର ଆମ ବାହାର ରାଜ୍ୟରେ ସେ ସ ଛୁଙ୍କ କରନ୍ତି ଆମର ନର୍ମାଲ ସେମିତି ଚାଲିଚି।
ନାଁ ନାଁ ମୁଁ ଜାଣିନି ଭେସୁଙ୍ଗା ପତ୍ର ପଡିକି ଛୁଙ୍କ ହୁଏ ବୋଲି। ଆମର କେମିତି କରାଯାଏ?
ବେଶୀ ଭଲଟା ତେଲରେ ଆଉ ବେଶୀ ମସଲା ଏମିତି ଲଙ୍କା ବାସ୍। ଯୋଉମାନେ ମିଛ ପସନ୍ଦ କରନ୍ତିନି ସେମାନେ ଟିକେ ଛୁଙ୍କ ପକେଇଲେ ବି କିଛି ନାହିଁ ଆଁ କିଛି ଟେ ମାନେ ସ୍ୱାଦ ଖରାପ ଲାଗିବନି। ଲାଗିବ ବାସ୍ନା ଟିକେ ହବ ବାସ୍ ଆଉ କିଛି ନାହିଁ।
ଯଦି ମାଟି ହାଣ୍ଡିରେ କରିବା ନା ତାର ବି ସ୍ୱାଦ ଆଉ ଟିକେ ଭଲ ନାଇଁ କି।
ହଁ ମାଟି ହାଣ୍ଡିରେ ହିଁ ବଡ ଓଷାରେ ହୁଏ। ସେଇ ଟେଷ୍ଟ ତ
ଏ ଖାଇବା ଟା ଯେକୌଣସି ଜିନିଷ ଆଉ ମାଟି ହାଣ୍ଡିରେ ଯୋଉ ମାଟି ତାୱାରେ ଯୋଉ ଚକୁଳି ପିଠା ହୁଏ ମାଟି ହାଣ୍ଡିରେ ଯୋଉ ଖେଚେଡି ହୁଏ ମାଟି ହାଣ୍ଡିରେ ଯୋଉ ମାଂସ ରନ୍ଧାଯାଏ ନା। ତାର ବାସ୍ନା ଟା ଟିକେ ଅଲଗା ପ୍ରକାରର।
ଆଜ୍ଞା।
ଆପଣଙ୍କର ଏବେ ମାଟି ହାଣ୍ଡି ଫାଣ୍ଡି ହାଣ୍ଡି ମାନେ ରନ୍ଧା ରୁନ୍ଧି ହଉଛି ନା ନାଇଁ?
ନାହିଁ ଏବେ
ମୁଁ କିଛି କିଛି ଆଣିକି ବ୍ୟବହାର କରୁଛି। ଆଉ ଆଗକୁ ବି ଆହୁରି ଆଣିକି ବ୍ୟବହାର କରିିବି ଭାବୁଛି।
ବ୍ୟବହାର କଲେ ଭଲ କିନ୍ତୁ ଦେହ ପାଇଁ ଯୋଉ ଭଲ ଖାଇବା ପାଇଁ ବି ସ୍ଵାଦ ଲାଗିବ।
ହଁ ହଁ ବହୁତ ଭଲ।
ଏବେ ଧର ମସଲା ବାଟି ଦଉଛେ ଯୋଉ ଶିଳରେ ଯୋଉ ମସଲା ଟା ବଟାଯାଏ ନା ତାର ବାସ୍ନା ଟା ଅଲଗା ନୁହେଁ ନା।
ଆଜ୍ଞା ଆଜ୍ଞା। ବହୁତ ତା ତା ଟେଷ୍ଟ ଅଲଗା ତା ସ୍ଵାଦ ଅଲଗା। ତା ବି କୋଉଥିବ ଚଟଣି ପନିର ଆମେ ଯାହାବି ବନାଉ ସେ କ କିଛି ମି ସେଠି କିଛି ବି ଭଲ ଲାଗେନି ସବୁ ଯାହା କରି ମସଲା ରେ ଭଲ ଲାଗେ।
ସେ ଚୁଲି ରୋଷେଇ ଟା ଶିଳ ବଟା ଚୁଲି ରୋଷେଇ ହେ ନା ସେରା ସବୁ ଗୋଟେ ମାନେ ତାର ଅଲଗା ପ୍ରକାରର ବାସ୍ନା ଦିଏ। ଆମେ ଏନା କଣ ବ୍ୟବହାର କରୁଚୁ? ସେରା ଭୁଲିଗଲେ ଆମେ ନା ଗ୍ୟାସ ହିଟର ଯୋଉ ଚୂଲ ଇଣ୍ଡସ
ଇଣ୍ଡକ୍ସନ୍
ହ ସେଇରା ଆଗ କାଳିଆ ଆମର ମା ମାନେ ଧର ଜେଜେମା ମାନେ କଣ କରନ୍ତି, ଚୁଲି ଲଗେଇବେ। କୁଲରେଇକି ତାଙ୍କ ରୋଷେଇ ଟା ସେତେବେଳେ ଭଲ ଲାଗେ ଖାଇବା ପାଇଁ ନା ନା କି।
ହଁ ଆଜ୍ଞା।
ଆମେ ଏଇନା ଯେତେ ରୋଷେଇ କରିଦେବା ଯେ ଛୁଆ ମାନେ ଯଦି କଣ ଟିକେ କରିଦିଅନ୍ତି, କି ଆଈ ମାନ କରିଦିଅନ୍ତି ତାଙ୍କ ରୋଷେଇଟା ଭାରି ବଢିଆ ଲାଗେ ଖାଇବାକୁ।
ଏବେ ବି ଆଇ କରେ ଭାରି ଭଲ ଲାଗେ। ଏବେ ମୁଁ ଯାଇଥିଲି ମାମୁଁ ଘରକୁ, ଏତେ କରିଥିଲା ସେମିତି ଭାତ ଡାଲି ମତେ ମାନେ ମତେ ଯେମିତି ଦେଖିଲା ମୁଁ ଲେଟ ରେ ଆସିଲି ଶୋଇଥିଲା। ମତେ ଦେଖି ଫଟ କିନା କରିଦେଲା ଭାତ ଡାଲି ଆଉ ହଁ ଭାତ ଡାଲି ଆ ଏମିତି ପଘରା ପଘରି ବାଇଗଣ ପଘରା କରିଦେଇଥିଲା। ଏମିତି ଆଉ ଗୋଟେ ହେଲାଣି ଆଉ କିଛି କରିପାରିଲାନି।
ହଁ ହଁ।
ଅମୃତ ଭଳିଆ ଲାଗୁଥିଲା
ଅଳ୍ପ ତେଲ, ଅଳ୍ପ ମସଲା ଆଉ ଅଳ୍ପ ସବୁ ଜିନିଷରେ ତାଙ୍କ
ସେ ପେସର କୁକର ବ୍ୟବହାର କରେନି। ଆଉ ସେ ପୁରା କିଛି ମସଲା ବ୍ୟବହାର କରେନି। ସେ କେମିତି କଣ ଡାଲି କାଟି କାଟି କରିବ। ଭାରି ଡାଲି ଟା ତାର ଭାରି ଭଲ ଲାଗେ।
ତାଙ୍କର ତାଙ୍କ ରାନ୍ଧିବା ଷ୍ଟାଇଲ ଟା ଅଲଗା, ତାଙ୍କ ଖାଦ୍ୟ ଖାଇବା ଟା ବି ଭଲ ମାନେ ଟେଷ୍ଟ। ତ ଲାଗେ ତାଙ୍କ ଖା ରାନ୍ଧିବା ଖାଇବାଟା, ନା କି। ଆମ ଘରେ ସେମତି ମୋ ଆଈ ଅଛନ୍ତି। ମୋ ଆଈ ରାନ୍ଧିଲେ ଭଲ ଲାଗେ, ମୋ ମା ରାନ୍ଧିଲେ ଭଲ ଲାଗେ। ଆମେ ଏଇନା କଣ ଯେତେ ସେ ତେଲ ମସଲା ପକେଇଲେ ତା ସ୍ଵାଦ ଟା କଣ ଆସୁଛି ତାଙ୍କ ଭଳିଆ, ମାନେ ଖାଇବା।
ଆଜ୍ଞା।
ଆମେ ଅଧିକ ସାରୁଛେ, ନାଇଁ କି? କିନ୍ତୁ ଆମ ରୋଷେଇ ଟା ସ୍ୱାଦ ହି ନାହିଁ। ଆଉ ଆଗେ କଣ କରୁଥିଲେ ଧାନ ବି ଆମେ ଏନକାତରେ ମେସିନ ରେ ପେ-ଭଙ୍ଗ ପେଶୀ ପେପିକି ଭଙ୍ଗେଇ ଦେଇକି ଆଣିୁଛେ ଆରି। ସେମାନେ କଣ କରୁଥିଲେ ଆଗେ ଢିଙ୍କିରେ କୁଟୁଥିଲେ, ନାଇ କି।
ଆଜ୍ଞା।
ସେତେବେଳେ ଢିଙ୍କି ନ ହେଲେ ହେମଦସ୍ତା କୁଟିକି ତାର ଭାତ ବସଉଥିଲେ।
ଆମେ ଚାହିଁଲେ ଏବେ ବି ସବୁ ବ୍ୟବହାର କରିପାରିବ ଢିଙ୍କି ଏବେ ବି ଘର ମାନଙ୍କରେ ଅ କିଛି ଆଉ ଆମେ କଳକୁ ନେଇ ଯାଉଛୁ ଢିଙ୍କି ର ବ୍ୟବହାର କରୁନୁ।
ହଁ।
ହଁ ଏବେ ବି ଚାହିଁଲେ ଆମେ ସବୁ କରିପାରିବା। ହାତରେ ମସଲା ମସଲି ବଟା ବଟି କରିପାରିବେ। କିନ୍ତୁ ଏବେ ବାସ ସେ
କରିପାରିବା ନାଇଁ କି। ଆମ ଉପରେ ସବୁ। ସାରିଚେ ଆଉ।
ପାଇଁ ତ ଦେହରେ ବହୁତ, ମାନେ ଦେହ ଖରାପ।
ହଉଛି ପେଟରେ ଗ୍ୟାସ ବାହାରୁଚି ନାଇଁ କି।
ହଁ ଆଜ୍ଞା ସମସ୍ତଙ୍କ ଘରେ ଘରେ ସମସ୍ତଙ୍କର ଗ୍ୟାସ। ଡାଇଜେସନ ହଜମକାର ହଉନି।
ହଁ ଆଉ।
ଆଉ କଣ ସବୁ?
ଆଉ କଣ କରିବା ଚାଲିଛି ଆଉ। ମା ହରିଆ ସବୁ ଶୋଇଲାଣି ନା ‌ମା ହରିଆ ସବୁ।
ଆଉ ସବୁ କଁ କଁ ତମର ମାନେ ରୋଷେଇ ସବୁ ଭଲ କର। ନା ହଉ ଠିକ ଅଛି ନହେଲେ ଆଉ। ହଁ ଠିକ ଅଛି ତାହେଲା ବହୁତୁ ରାତି ହେଲାଣି ଶୋଇପନ୍ତୁ ଆପଣ।
ହଁ ରଖ। ହଁ ଆଜ୍ଞା ଆଜ୍ଞା ଆଜ୍ଞା।